କଣ କରୁଛନ୍ତି?
ବସିଚୁ ଆଉ।
ହୁଁ, ଖାଇସାଲେଣି?
ହଁ।। ଭାତ, ଅଣ୍ଡା ତଡକା। ଡାଲି, ଖଟା, ସାରୁ ଆମ୍ବିଳ।
ଆଁ, ହଁ ମୁଁ ଜାଣିଚ କଣ ଖାଇଚି?
କଣ?
ଭାତ, ଚିକେନେ, ଡାଲି, ଖଟା ମୁଁ ବହୁତ ପ୍ରକାର ଜିନିଷ ଖାଇଛି।
କଣ କହୁଚ ମୋ।
ମାନେ ଆଗକୁ ର-ରଥଯାତ୍ରା ଆଉଛି।
ହଁ।
ଜାଣିଚ ଆଗକୁ ରଥଯାତ୍ରା ଆଉଚି ତ ଆମେ ସାଙ୍ଗମାନେ ମୁଁ ତ ଆ, ଆମ ଆଗକୁ ରଥଯାତ୍ରା ଆଉଛି ତ ଆମେ ସାଙ୍ଗ ମାନେ ସବୁ ମିଶିକି କି ସ ବୁୁଲିଯିବୁ ଭାବୁଛୁ।
କୁଆଡେ ଯିବ?
ବୁଲି ରଥଯାତ୍ରା କୁ ପୁରୀ ଯିବୁ। ଆମେ ମୋ ସାଙ୍ଗ ଗୋଟେ ଅଛି। ଚି, ସମସ୍ତେ ଚାରି ପାଞ୍ଚ ଜଣ ମିଶିକି ସବୁ ବୁଲିଯିବୁ। ତ ସବୁ ଆୟୋଜନ ଚାଲ
ମୋ ମୋତେ ସାଙ୍ଗରେ ନଉନ।
ହଁ ନିଶ୍ଚିନ୍ତ ଆପଣ ଯଦି କହିବେ ଆପଣଙ୍କୁ ନିଶ୍ଚିନ୍ତ ନବୁ। ଆ, ଅଉ ଅଉ ଏବେ ତ ରଜ ଯାଇଚି। ଆଉ ଆମ ଦେଶରେ ବାର ମାସରେ ତେର ପର୍ବ। ଆ ଭିତରୁ ରଜ ଟା ହଉଛି ଆମର ଅନ୍ୟତମ। ଆଉ ରଜ ରେ ତ ରଜ ମହୋତ୍ସ ତ ହଉଥିଲା, ମାଇକି ଫାଇକି ସବୁ ଆଣିଥିଲେ। ଆଉ ବହୁତ ଭଲ। ମାଇକି ମାଇକି ଆଣିଥିଲୁ। ବକ୍ସ, ବକ୍ସ। ଆଉ ସବୁ ରଜ ଟା ହଉଛୁ ମୁଖ୍ୟତଃ ଝିଅ ମାନଙ୍କର ପର୍ବ। ଝିଅ ମାନଙ୍କର ଆଉ କୃଷକ ମାନଙ୍କର। ଓ ହୁ, ହୁ, ଓ ସେଦିନ କିଛି ଚାଷ ଫାସ ହୁଏନି ରଜରେ ସେଥିପାଇଁ କୃଷକ ମାନଙ୍କର। ରଜ ତିନି ଦିନ ପାଳନ କରାଯାଏ। ଫାଷ୍ଟ ହଉଛି ପହିଲି ରଜ। ତାପରେ ହଉଛି ରଜ ସଂକ୍ରାନ୍ତି। ଲାଷ୍ଟ ରଜ ଶେଷ ରଜ ଆଉ ଆଉ। ଆଉ ପୁଅ ମାନେ ସେ ସେଦିନ ପୁଅ ମାନେ ସେ ଦିନ ରଜରେ ହେଉଛି ଦୋଳ ଖେଳନ୍ ତି କବାଡି ଏମିତି ସବୁ।
ଝିଅ ଝିଅଙ୍କ ପାଇଁ ଦୋଳିି ନା ପୁଅଙ୍କ ପାଇଁ?
ଝିଅ ପାଇଁ ନା ଆଉ।
ଆଉ ପୁଅମାନେ ଖେଳୁଚନ୍ତି?
ପୁଅମାନେ ଖେଳନ୍ତି ଆଉ। ଆଉ ଗଣେଶ ପୂଜା ଆଉ କେମିତି କଣ ହବ ତୋମ ଆଡେ? ଆମର ତ ଗଣେଶ ଉଜା ଧୁମଧାମ୍ ରେ ଭଲ ହବ।
ତୋମର ପରା କଣ
ଆମର ତ ଏଇଭଳି ଡିଜେ ଫିଜେ ଆସୁଛି ଆଉ। ଆମେ ତ ଗଣେଶ
ଗଣେଶ ପୂଜା ଦି ଦିନି ଆଗରୁ ଆମର ସବୁ ପୂଜା ମାନେ ରାତିରେ ସବୁ ଉଁ, ଟେଣ୍ଟ ବନ୍ଧା ବନ୍ଧି ହୁଏ। ସବୁ ସାଜସଜ୍ଜା ହୁଏ।
ଉଁ, ହୁଁ।
ଆମେ ଏମିତି ସବୁ ଏନଞ୍ଜୟ କରୁ। ତାପରେ ରାତ୍ ଆ, ଆଗରୁ ଦି ଦିନ ଆଗରୁ ଆମେ ସବୁ ଟେଣ୍ଟ ଭିଡା ଭିଡି କରୁ, ସଜା ସଜା କରୁ। ଆଉ ବହୁତ ସବୁ କାମ କରୁ ଆଉ। ଆଉ ତମ ଆଡେ କେମିତି କଣ ହୁଏ?
ଆମ ଆଡେ ସେମିତି ତ ହୁଏ ଆଉ।
ମୁଁ ନଥିଲି ମି
ଆଉ ଗଣେଶ ପୂଜା ଏଇ ଯୋଉ ରଥଯାତ୍ରା ହଉଚି। ନନ୍ଦୀ ଘୋଷ ରଥରେ କେତେ ଚକା ଜାଣିଛ?
କେତେ ଟା?
ନନ୍ଦୀଘୋଷ ରଥରେ ହଉଛି ଷୋଳଟା ଚକା ଆଉ। ଉଁ ଆମର ତିନିଟା ରଥ ହୁଏ ପୁରୀରେ ଗୋଟେ ହଉଛି ନନ୍ଦିଘୋଷ ଗୋଟେ ହ ଚି ତାଳଧ୍ୱଜ ଗୋଟେ ହଉଛି ଦେବଦଳନ। ନନ୍ଦୀ ଘୋଷ ରଥରେ ଶ୍ରୀ ମହାପ୍ରଭୁ ଜଗନ୍ନାଥ ବିିରାଜମାନ କରନ୍ତି। ଆଉ ଦେବଧ୍ୱଜ ରେ ହଉଛି ମହାଭ୍ରାତା। ଆମର ବଳଭଦ୍ର ବିରାଜ ମାନ କରନ୍ତି। ଆଉ ଦେବଦଳନ ରଥରେ ମାତା ସୁଭଦ୍ରା ଆଉ ସୁଦର୍ଶନ ଚକ୍ର। ବିରାଜମାନ କରନ୍ତି ଆଉ ଜଗନ୍ନାଥଙ୍କ ରଥ ତ ତମେ ଜାଣିଥିବ ହଳ ଦିଆ କଲର ଆଉ ନାଲି ରଙ୍ଗର ନାଲି ରଙ୍ଗର ହୁଏ କପଡା। ଆଉ ଜଗା ତ ଜାତି ବିଚାର କିଛି ଜାତି ଧର୍ମ କି କିଛି ନ ବିଚାର କରି ମୁଁ ସେ ରଥଯାତ୍ରା ଦିନ। ସେ ବଡଦାଣ୍ଡକୁ ଆସେ ଆଉ। ଜାଣିଥବ ସମସ୍ତେ ଦେଖି
ଆରେ ଆଣୁନୁ।
ସମସ୍ତେ ଦେଖିବା ପାଇଁ ଆସନ୍ତି।
ତା ଓଡିଶାର ଗୌରବ ଆଉ।
ଆମ ଜ ଜଗନ୍ନାଥ। ମାନେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ବିଶ୍ୱ ବିଶ୍ୱ ଚାରିଆଡେ ଆମ ରଥଯାତ୍ରା ହଉଛି କୁଆଡେ ଏମିତି ହଉନି ବୋଲି ରହିବ ଚାରି ସବୁ ବିଶ୍ୱରେ ହଉଛି। ନା ଆମ ରଥଯାତ୍ରା ଆମ ହଁ ରଥଯାତ୍ରା ତ ଆମ ଓଡିଶାକୁ ଷ୍ଟ୍ରଙ୍ଗ କରିଛି ମାନେ ଏମିତି କି ବାହାର ଦେଶରେ ବି। ବାହାର ଦେଶକୁ ଗଲେ ଆମେ ମାନେ ଶୁଣିଛୁ ଓଡିଶାରେ ରଥଯାତ୍ରା ହଉଛି ବୋଲି।
ହେଁ ହେଁ ହେଁ ହେଁ ହେଁ ହେଁ।
ଆ ଓ। ଆଉ କଣ କରୁଛନ୍ତି?
ଏ ପଡିଆରେ ବୁଲୁଛି ଆଉ।
ହୁଁ ହୁଁ।
ଆ ଓ।
ଖାଇ ସାରିଲେଣି?
ନା ମ କଣ କଣ ଖାଇଛୁ ଖାଇବା ପାଇଁ ପଇସା ପତ୍ର ନାହିଁ।
ଉଁ ଉଁ ଏବେ କଣ ପଢ଼ୁଛନ୍ତି?
ଏବେ କାହିଁ ପଢୁଛୁ ଆଉ ପାଠ ପଢିବା ପାଇଁ ପଇସା ପତ୍ର ନାହିଁ। ବୁଲୁଚୁ ଖାଲି ଯାହା ଆଉ କଣ କଣ ଚାକିରି ଫାକିରି ଦେଖୁଛୁ ଆଉ।
ହୁଁ ହୁଁ ହୁଁ ଆଉ ଆଗକୁ ଆସୁଛି କା କାତ୍ତିକ ପୁର୍ଣିମା ମାନେ ଆମ ଆଡେ ସାତ ଦିନ କାର୍ତ୍ତିକ ପୁର୍ଣିମା ପୂଜା ହୁଏ। ଜାଣିଚ ମାନେ ଦଶହରା। ଦଶହରା କଣ ପାଇଁ ପାଳନ କରାଯାଏ ଜାଣିଛ? ଉଁ ମହିଶା ଅ ଜ ବୋଲି ଜଣେ ବୋଲି ଜଣେ ଥିଲେ ରାକ୍ଷସ ହେଲା ମାନେ ମହିଷ ରାକ୍ଷାସ ଥିଲେ ସେ କଣ କଲେ ଚାରିଆଡେ ଆକ୍ରମଣ କରି ସମସ୍ତଙ୍କୁ ହଇରାଣ କଲେ। ତ ସେ ଦେବତା ମାନଙ୍କ ଉପରେ ଆକ୍ରମଣ କଲେ। ସେଥିପାଇଁ ଉଁ ଶିବ ଆଉ ବ ବ୍ରହ୍ମା ଆଉ ବିଷ୍ଣୁ କଣ କଲେ ଯେ। ଶିବ, ବ୍ରହ୍ମା, ବିଷ୍ଣୁ ତାଙ୍କ ଶକ୍ତି ପ୍ରୟୋଗ କରି ଦୁର୍ଗା ମାତା ହେଠୁ ତାଙ୍କ ଶକ୍ତିରୁ ବାହାନ ହେଲେ। ଦୁର୍ଗା ମାତା ନଅ ଦଶ ଦିନି ଧରି ମହିଷାସୁର ସହିତ ଚ ଯୁଦ୍ଧ କରି ଦଶ ଦିନି ଦଶ ଦିନ ଦିନ ତାଙ୍କୁ ମଇଷ ଷାସୁରକୁ ମାଇଲେ ସେଇଥିପାଇଁ ସେଦିନ ଦଶହରାରେ ତାଙ୍କୁ ଦଶହରାକୁ କୁହା ହୋଉଚି ମା ଦୁର୍ଗାଙ୍କୁ ପୂଜା କରାହୋଉଚି। ଆଉ ଦୁର୍ଗାଙ୍କୁ ବି ମହିଷାସୁରା ମର୍ଦିନି କୁହା କୁହାଯାଏ ଆଉ ତାପରେ ସେ
ରଥଯାତ୍ରାକୁ ଚାଲ ଯିବା ପୁରୀ ଚାଲ ଯିବା ଦେଖିକି
ନିଶ୍ଚିନ୍ତ ଯିବା। ଆଉ ରଥ ଏ ଯୋଉ ସେଇଦିନକୁ ରାବଣ ରାବଣକୁ ରାମ ମଧ୍ୟ ମାରିଥିଲେ ଦେଖ୍ ଦେଖିବ ଦଶହରା ପରଦିନ ରାବଣ ପୋଡି ମଧ୍ୟ ହୁଏ ଦେଖିଥିଲି। ଆଉ ତାପରେ ପରେ ଦୀପାବଳି ହୁଏ ହେ ଯୋଉ ରାମ ଯେତେବେଳେ ଅଯୋଧ୍ୟାକୁ ଆସିଥିଲେ ସମସ୍ତେ ଦୀପ ଜାଳିଥିଲେ। ତଦ୍ ଉମ୍ ରାମ କହିଲେ ଆଉ ଏଇ ଦିନକୁ ସମସ୍ତେ ଦୀପାବଳି ରୂପରେ ଜାଣିବେ ବୋଲି ତ ସେଇଥିପାଇଁ ସେଦିନ ଦୀପାବଳି ହୋଉଛି। ଆଉ ଆମ ଆଡେ ବି କାର୍ତ୍ତିକ ପୁଷୁଣ ପୂର୍ଣ୍ଣିମାକୁ ବଢିଆ ହୁଏ ଦିପାବ ଯୋଉ ଦୀପାବଳି ପରେ ପରେ କାର୍ତ୍ତି ପୂର୍ଣିମା ଆସେ ତ ଆମର କାର୍ତିକ ପୂର୍ଣ୍ଣିମାଠୁ ରାବଣ ପୋଡ଼ି ହୁଏ। ରତି ପର୍ଣ୍ଣିମା ଆମର ସାତ ଦିନି ହଏ। ସାତ ଦିନି ବୋହୁତୁ ଆନନ୍ଦ ଉଲ୍ଲାସରେ ଆମର ପାଳନ କରନ୍ତି। ଆଉ ଏଠି ଆମ ସାତ ଦିନି ଯାତ୍ରା ହୁଏ ବୋହୁତ ଧୁମ ଧୁମ ରାମ ଦୋଳି। ଡୋରା ଡୋରା ଆଉ ବୋହୁତ ଖାଇବା ପାଇଁ ବଜାରିଆ ସବୁ ବଜାରିଆ ପଡନ୍ତି। ଆଉ
ମାଇଁ କଣ ଗୋଟେ
ସବୁ ଆମେ ଯାଇକି ମିଶିକି ଖାଉ ଖେଳୁ ଏଞ୍ଜୟ କରୁ ଆଉ ଲାଷ୍ଟେ ଲାଷ୍ଟ ଦିନ ତ ଆମର ସେ ବୋହୁତ ମଜା ହୁଏ ଲାଷ୍ଟ ଦିନ ତ ଆମେ ପ୍ରବଳ ବୁଲୁ। ଖାଉ ପିଉ ଏଞ୍ଜୟ କରୁ। ଆଉ ଆପଣ ଖାଇସାରିଲେଣି?
ହଁ ଏଇନା ଖାଇକି ଆସିଲି ଜଷ୍ଟ।
ଆଉ ଦଶହରାକୁ ତ ଆମର ଏଠି ହୁଏ ହୁଁ ଦଶରା ବଳଦ ଯାତ୍ରା ମାନେ ବଳଦ ଅବସ୍ ପ୍ରବଳ ବଳଦ ଗୋଟେ ଆଣାନ୍ତି ବଳଦକୁ ହାଲୋ ହଁ ଆଉ ଆମ ଆଡେ ବି ଭଲ ଏମିତି ହୁଏ ସାଜସଜା। ଆଉ ଆମେ କଣ କରିବୁ ନା ସନ୍ଧ୍ୟାବେଳେ ସବୁଦିନି ସନ୍ଧ୍ୟାବେଳେ ଯାତ୍ରା
ବାଲିଯାତ୍ରାରେ ଦେଖିଛନ୍ତି ବାଲିଯାତ୍ରା ବାଲି ବାଲିଯାତ୍ରାରେ ସେମତି ବାଲିଯାତ୍ରା।
ହଁ ଆମ ଆଡେ ବାଲିଯାତ୍ରା ସ୍ ଫେମସ।
ଆମ କଟକରେ ବି କଟକରେ ବାଲିଯାତ୍ରା ଆମର ଦେଶ ସାରା କଟକରେ ଫେମସ। ବାଲିଯାତ୍ରା କଣ ପାଇଁ ହୁଏ ଜାଣିଚ?
କଣ ତମ ଆଡେ ହୁଏ?
ବାଲିଯାତ୍ରା କଟକରେ ହୁଏ ଆମର ଫେମସ ପୁରା ବିଶ୍ୱସାରା। ଥରେ ନରେନ୍ଦ୍ର ମୋଦି ଆମ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ମନେ ଅଛି ଆମ କଟକର ବାଲିଯାତ୍ରା ବିଷୟରେ। ଯୋଉ ବାଲିରେ ନା କୋଉଠି ଗୋଟେ ହୋଉଥିଲା ତ ଆୟୋଜନ ଯେ ସେ ବାଲିଯାତ୍ରା ବିଷୟରେ କହିକି ଯାଇଥିଲେ କାହିଁକିନା ଆମ ଦେଶର ସାଧବ ପୁଅମାନେ ବାଣିଜ୍ୟ କରି ଯାଆନ୍ତି ବାଲିର ଗୋଟେ ଦେଶକୁ। ତ ସେଥିପାଇଁ ତାକୁ ବାଲିଆସି ସେଇଦିନ ଫେରନ୍ତି ବାଲିଯାତ୍ରା ଦିନ ସେଇଥିପାଇଁ ବାଲିଯାତ୍ରା ବାଲିଯାତ୍ରା ଦିନ ଯାଆନ୍ତି ସେ। ତ ସେଇଥିପାଇଁ ସେଇଦିନକୁ ବାଲିଯାତ୍ରା ସେ କ କରନ୍ତି ବାଲିଯା ଯାତ୍ରାରୁ ବାଲଯାତ୍ରା ହୁଏ ସେଦିନ ବାଲିଠୁ ବାଲିକୁ ଯାତ୍ରା କରନ୍ତି ସେଇଥିପାଇଁ ବାଲିଯାତ୍ରା କୁହାଯାଏ।
ହୁଁ ହୁଁ।
ଆଉ
ଏ ବୁଲୁଥିଲି ତ ଆଉ
ଖାଇସାରିଲେଣି?
ହଁ ଆପଣ?
ନାଇଁ ଖାଇନି ଖାଇବା ଆଉ ମୁଁ ଚାରଟା ବେଳେ ଯାହା ଖାଇଥିଲି। ଭାତ ଡାଲି ପନିର ତଡକା ସେଠାରେ ଖାଇଥିଲି।
ମୁଁ ତିନିଟା ବେଳେ ଖାଇଥିଲି ଆଉ
ମୁଁ ଚାରଟାରେ ଖାଇଥିଲି ଆପଣ ତିନିଟାରେ ଖାଇଛନ୍ତି ଆଉ
ହଁ ପନୀର କୁତୁକୁତୁ, ଚିକେନ୍ ସି କ୍ଟୀଫାଇଭ ଆଉ ନାନ୍ ତଡକା। ସ ଖାଇଥିଲୁ ଆଉ।
ମାନେ ଆମ ଦେଶ ଆଜିକାଲି କଣ ନ ହଉଛି? ଆମ ଦେଶରେ କଣ ଆଜିିକାଲି ନଘଟୁଛି। ମାନେ ଆଗ ଆଗ ଆଗରୁ ଆଗରୁ କେମିତି ଆମ ଆଡରେ ରଜ ହୁଏ। ଆଜିିକାଲି କେମିତି ଆଉ ରଜ ହେଉଛି।
ଯାଉଛି ଯିବି କୁଣିଆ ଘର ମତେ ତ ଭଲ ହେଇକି ଦୁଶୁନି ବୁଢା ହେଇଗଲାଣି ଦୁଶୁଛି
ଚଶମା ଲଗାଉଛନ୍ତି କି ନାହିଁ।
ଚଷମା ପାଇଁ ଯାଇଥିଲି ଯେ। ଚଷମା ଲଗେଇଥିଲେ ଯାଇଥିଲି। ଆ କହିଲେ ମୋ ଆଖିଡା ଆଉ ହବନି ଚଷମା ଇଏ ସିଏ।
ଉଁ ହୁଁ, ଉଁ ହୁଁ ହୁଁ ନୂଆଖାଇ ଗୋଟେ ପର୍ବ ହୁଏଇ ଜାଣିଛ। ନୂଆ ଖାଇ ଜାଣିଛ କଣ ପାଇଁ ହୁଏ? ଯେତେ ସବୁ ଧାନ ଚାଷ କରିଥାନ୍ତି। ନୂଆ ସେଦିନ କରନ୍ତି। ଧାନ ଚାଷ କରିକି ନୂଆ ତାକୁ ଖାଆନ୍ତି ନା। ଠାକୁର ନୂଆ ଖାଇ ଠାକୁରଙ୍କ ଭୋଗ ଲଗାନ୍ତି ତାପରେ ନିଜେ ଖାଆନ୍ତି। ତ ସେଇଥିପାଇଁ ଏଇଟାକୁ ନୂଆଖାଇ କୁହାଯାଏ ଜାଣିଛ?
ହୁଁ
ହଉ ଟାଇମ ତ ହେଇଗଲ। ହଉ ମୁଁ ରଖୁଛି।